ଆରେ ଶିବା କେମତି? କେମିତି ଅଛ? ଶିବା କେମିତି ଅଛ?
ଆଜ୍ଞା ମାଝି ବାବୁ ନସ୍କାର।
ହଁ ମୁଁ କହିଲି ଶିବା କେମିତି ଅଛ।
ହ୍ୟାଲୋ। ଆଜ୍ଞା ଆମେ ବହୁତ ଭଲ ଅଛୁ ଆପଣ କେମିତି ଅଛି ହଁ ହାଲ କୁହନ୍ତୁ।
ଭଲ ଅଛୁ।
ଆପଣ ମୋ କଥା ଠିକସେ ଶୁଭା ଯାଉଚି।
ନା ନା। ଆମକୁ ସୁବା ଯାଉନି ଠିକ ସେ ଆପଣ ଟିକେ ଆପଣ ଟିକେ ଫୋନ ପାଖକୁ ଆଣିି କଥା ହୁଅନ୍ତୁ।
ଆଜ୍ଞା ଏବେ ଶୁବା ହେଲା।
ହଁ ଏବେ ପୁରା ଭଏସ ପୁରା କ୍ଲିୟର ମାନେ ଲାଗୁଚି
ଆଜ୍ଞା ଆପ୍ ଅ ହଁ ଆପଣ କଣ କରୁଛନ୍ତି ଏବେ?
ଏଇନା ମୁଁ ଟିକେ ଜଳଖିଆ କରୁଥିଲି।
ଆଉ ଆପଣ ଜଳଖିଆ କଣ କରୁଥିଲେ ନା ଜଳଖିଆ କଣ ଖାଉଥିଲେ।
କଣ କରିବା ଏଇ ଆମର ଚାଇନ ର ଭୋଜନ ନୁଡୁଲ।
ଆଉଏ ଓଃ ଆଜ୍ଞା ସେମ୍ ସେମ୍ ଆଜ୍ଞା ମୁଁ ବି ଆଜ୍ଞା ସେଇ ନୁଡୁଲ ଖାଉଥିଲି ଆଜ୍ଞା।
ଓ ହୋ। ଏଇତ ଆଉ ଟିକେ ସନ୍ଧ୍ୟାବେଳିଆ ଟିକେ ପାଟିରେ ବାଜିଗଲେ ଭଲ ଲାଗୁଛି ଆଉ।
ଆଜ୍ଞା ଆପଣ କଣ କିଣିକି ଆଣି ଥିଲେ ନା ଆପଣଙ୍କ ଘରେ ତିଆରି ହେଇଥିଲା।
ନାଇଁ ଆମେ ଘରେ ତିଆରି କଲୁ ନା ମୁଁ ଘରେ ଏନା ଟିକେ ଏକଲା ଅଛି। ତ ମେକଲା ଅଛି ମାନେ ପୁରା ଫାଇଦା ଉଠଉଚି ଆଉ କଣ କିଲ।
ଓହୋ ବଢିଆ ବଢିଆ ଆଜ୍ଞା।
ସେଇ ବା ମତେ ଏକଲା ରହିବାକୁ ଟିକେ ଭଲ ଲାଗେ ଏକଲା ରହିବ ମାନେ ପୁର ଫାଇଦା ଉଠିବ ସବୁ ଜିନଷର।
ହଁ ହଁ ଆଜ୍ଞା ଆମେ ମଧ୍ୟ ସେମିତି ଆମେ ଏକା ରହିଲେ ଆଜ୍ଞା ବହୁତ ହି ଭଲ ଖାଇବା ଜିନିଷ ତିଆରି କରି ଆମେ ଖାଉ।
ହଁ ଆଉ କିଏ ଗୋଟେ ପାଖରେ ଥିବ ମାନେ ଏଟେ ଯା ନା ବନେଇବାକୁ ଇଚ୍ଛା ହବ ନା ଗୋଟେ କରିବାକୁ ଇଚ୍ଛା ହବ କିଛି ହବନି ଆ ହଁ ତାପରେ ବିରକ୍ତିଆ ବି ଲାଗେ।
ହଁ ହଁ ଆଜ୍ଞା ଆପଣଙ୍କ ଦେହ
ଆଜି ଟିକେ ଭଲ ଲାଗୁନି ମାନେ ପାଗଟା ବଢିଆ ଥଣ୍ଡା ଥଣ୍ଡା ଦେଇକି ମାନେ
ପାଗଟା ବଢିଆ ଥଣ୍ଡା ଦେଇଚି ନିଦ ଲାଗୁଚି ଖାଲି।
ହଁ ବା ସେ ଯୋଗୁ ଟିକେ ମଜା ଲାଗୁଛି ଆଜି ଯେମିତି ମାନେ ଚିକୁ ବାବୁଙ୍କୁ ମୁଁ କଲ୍ କଲି ମୁଁ କହିଲି କାଳେ ଉଠେଇବେ ଟିକେ କଥା ହେଇଯିବା ମାନେ ସେ ଉଠଉନାହାନ୍ତି।
ଆଜ୍ଞା ଭା ଚିକୁ ଭାଇ ଆମର ଶୋଇଚନ୍ତି ଆଜ୍ଞା ସେ ଉଠେଇବେନି। ସେ ନିଘୋଡ଼ ନିଦର ଶୋଇଥିବେ ଏବେ ସେ ଉଠେଇବା ପରିସ୍ଥିତିରେ ନଥିବେ।
ଆ ଯଦି ବି ଉଠେଇଦଲେ ପୁରା ମଲାଙ୍ଗ ଭଳିଆ ପୁରା କଥା ହେବେ। ହଁ କଣ ହେଲା ଏଇଭଳିଆ।
ସେ ନିଶ୍ୱାସ ଚାଲିଲା ଭଳିଆ କଥାବାର୍ତ୍ତା କରୁଥିବେ ଆଜ୍ଞା।
ହଁ ବା ଆଉ ଯଦି ବି ମାନେ କେତେବେଳେ ମାନେ ରାଗ ମୁଣ୍ଡରେ ଟିକେ ଥିବେ ହେଲା ତା ପାଟିରୁ ଦି ଚାରି ଅକ୍ଷର ବାହାରିବ ତାଙ୍କର ଯାହା ହେଲେ ବି
ଆ ନିଶ୍ଚିତ ଭାବେ ବାହାରଥିବ ତାଙ୍କର ଆଜ୍ଞା ଆମେ ତାଙ୍କ ସହିତ ବହୁତ ଭଲ ଭାବରେ ଖାପ ଖୁଆଇ ଚଳିପାରୁ
ଚି ଆଜ୍ଞା ତାଙ୍କ ସହିତ ଆମକୁ ସେମିତି ଚଳିବାକୁ ପଡିବ ଆଉ କଣ କରିବା। ହୁଁ ଆପଣ ଏବେ ଘରେ ବସି ଏୟା କା ଉଛନ୍ତି ନା ଆଜ୍ଞା ନିଶ୍ଚିତ ଆମର ଘର ପାଖରେ ସେ ଆଜ୍ଞା ରହୁଚି।
ନାଇଁ ନାଇଁ ମୋର ଖିଆ ସଇଲା ଖିଆ ସଇଲା ବର୍ତ୍ତମାନ ମୁଁ ଟିକେ ଗଡୁଛି ଆଉ।
ଆପଣ ଗଡୁଛନ୍ତି ଏବେ ହୁଁ ଆଜ୍ଞା ଆମେ ମଧ୍ୟ ଗଡ଼ିଚି ଆଜ୍ଞା ଏଠି।
ଓହୋ ଆରେ କୁନୁ କାହା କାଦି କି ଚିନିଚୁନା କାଦିର୍ କୁ।
ଆଜ୍ଞା କାଦିର୍ ଆଜ୍ଞା ଜାଣିଚି। ଆଉ ଆଜ୍ଞା ଯ ଜାଣିଚି ଆଜ୍ଞା
କୁନୁ ନା କୁନୁ ଭାଇ କାଦର କୁ ବି କହିଥିଲେ।
ଓ ଭାଇ କାଇଁ ଆପଣ ତା କହୁଥିଲେ କେଜାଣି। କଣ ଦରକାର ଆଜ୍ଞା ତାକୁ
ମୁଁ ମୁଁ ସେ କଥା ଜାଣିନି ହେଲା। କାଦିର ଭାଇ ନିଜ ଆଡୁ ମେ ମେସେଜ କରୁଛନ୍ତି। ହେଲା ମେସେଜ ନିଜ ଆଡୁ ମତେ ମେସେଜ କରୁଛନ୍ତି। ମୁଁ କହିଲି ଭ ଇଏ କେମତି ଯାଣିଲା? ତାପରେ ମୁଁ ପରେ ଭାବିଲି ନାଇଁ ନାଇଁ ନାଇଁ କୁନୁ କହିବ କଣ କହିଥିଲାଉ କହିବାକୁ ପଡିବ? ପଇସା ନେଇ ଯା ଆଣିନୁ ଆଣିନୁ ମୁଁ ମ୍ୟାଗି ତାର ଯୋଉ ଦିଟା ଥିଲା ମୁଁ ଖାଇଦେଛି।
ହଉ
ଆଜ୍ଞା ଆପଣଙ୍କ ଭଳିଆ ମୁଁ ମଧ୍ୟ ଗୋଟେ ପିଲା ଆଜ୍ଞା କହିଦଥିଲି ସେମିତି ଏମିତି କାମ ଆଜ୍ଞା କରିଦ ସେ ମତେ ପଚାରୁନାହାନ୍ତି ଆଜ୍ଞା ଏମତି ଏମିତି କାମ ଘରେ କହୁଥିଲି ସେ ଆଜ୍ଞା ମତେ ପ ଆଜ୍ଞା ଆମର ସେଇ ବ୍ରହ୍ମେଶ୍ଵ ନାଇଁ ନାଇଁ ଆଜ୍ଞା ଆମର ଯ ବ୍ରମେଶ୍ଵରର ଜଣେ ଛାତ୍ର ଅଛନ୍ତି ଆ ଯଟା ନା ହଉଛି ଶୁଭ୍ରାଂଶୁ ମହାନ୍ତି ଆଜ୍ଞା ପ୍ରୀତମ ଆପଣ ବହୁତ ତାଙ୍କୁ ଦେଖିଥିବେ କିନ୍ତୁ ଆପଣ ଜାଣିନଥିବେ ତା ହ ଆଜ୍ଞା ଆଜ୍ଞା ସେଇ ଭଳିଆ କିଛି ଓ ପ୍ରୀତମ ବାବୁ ଆଜ୍ଞା ଠିକ ଜାଣିଛନ୍ତି ଆଜ୍ଞା
ହଁ ମୁଁ ଏ ସକାଳେ ତାଙ୍କ ସହିତ କଥା ହଉଥିଲି।
ଆଜ୍ଞା ଆପଣ ଠିକ ଜାଣିଛନ୍ତି ତାହେଲେ ହୁଁ ନାଇଁ ସେ ତାଙ୍କୁ ମୁଁ ଆଜ୍ଞା ସେମିତି ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ଭଲ ଅଛି ଆପଣ ମଧ୍ୟ କେମିତି ଅଛି।
ହଁ ଆମେ ଏବେ ସୁସ୍ଥ ଅଛୁ ଆଉ କିଛି ଦିନ ପୂର୍ବରୁ ଆମର ଦେହ ଭଲ ନଥିଲା ଏଇ ସିଜନ ଚେଞ୍ଜ ଯୋଗୁରୁ ମାନେ ଥଣ୍ଡା ହଉଥିଲା ଆଉ
ଆମର ସେମିତି ଆଜ୍ଞା କାଲି ଟିକେ ଘରକୁ ଆସିଲ ବେଳେ ବର୍ଷାରେ ଟିକେ ଭିଜିକି ଆସିଗଲୁ ତେଣୁ ଆମକୁ ଟିକେ ଥଣ୍ଡା ହେଇଗଲା ଆ ଆଜ୍ଞା ଆମେ ଏବେ ସୁସ୍ଥ ଅଛୁ ଆପଣଙ୍କ ଦେହ ସୁସ୍ଥ ଅଛି?
ହଁ ହଁ ପୁରା ଏବେ ପୁରା ମାନେ ଚାଙ୍ଗା ଅଛି ଆଜି ଏ ବର୍ଷ ଷା ସକାଶେ ଆମର ପ୍ରତିଦିନ ଆମେ ମାନେ କ୍ରିକେଟ ଖେଳୁ ବର୍ଷା ସକାଶେ ଆଜି ବି
ଆଜ୍ଞା ଆପଣ ବୁ
ଓହୋ ଆମର ମଧ୍ୟ ଆମେ ବି ଯାଇଥାନ୍ତୁ ଚାରିଟା ବେଳେ ଦେଇ କଥା କିଛି ଆମ ଭ୍ରାତା ମାନେ ଭ୍ରାତା ନୁହଁତ ଆମର ବନ୍ଧୁ ମାନଙ୍କ ସହ ଯାଇଥାନ୍ତୁ।
ହୁଁ
ଆଜ୍ଞା ଆଜ୍ଞା ଆମେ ଯାଇଥାନ୍ତୁ ଟିକେ ବର୍ଷା ବର୍ଷା ଯେହେତୁ ହେଲା
ହୁଁ
ସେଥି ଯୋଉ ଆମେ ଯାଇପାରିଲୁ ନା ଆପଣ ମଧ୍ୟ ଯାଇପାରୁନାହାନ୍ତି ଆମେ ଯାହା ଶୁଣିବା କୁହୁଛି ଆପଣଙ୍କ ଘର ପାଖରେ ବୋଧ ଆପଣଙ୍କର
ନା ଆପଣଙ୍କର ପକ୍ଷ ଟା ଅଛି ଖେଳ ପଡିଆ ଟା ଅଛି ଆଜ୍ଞା
ହଁ ଆରେ ମୁଁ ଗୋଟେ କ ଥା କହୁଛିୁ ଶୁଣୁନୁ ହଁ ଆରେ ମୁଁ ଟିକେ ଲସ୍ ମୁଁ ଟିକେ ଲସ ରେ ପଡିଯାଇଛି
ଆଞ ଆପଣଙ୍କ ସହିତ ମୋର ବି ଆଜ୍ଞା ସମାନ ତଥ୍ୟ ସମାନ
ନାଇଁ ନାଇଁ ନାଇଁ ମୋର ମୋର ପରିସ୍ଥିତି କେମିତି ଲସ୍ ହେଲେ ଆପଣଙ୍କୁ କହୁଛି ଦେଖନ୍ତୁ ମାନେ ଏବେ ଆମ କ୍ୟାରମପୁଲ ରେ କ୍ୟାରମ କ୍ୟାରମ ଜାଣିଥିବେ ତ ଖେଳନ୍ତ। ହୁଁ ହଁ ତ କ୍ୟାରମ ରେ ଅଫର ଆସିଥିଲା କି ମାନେ ମାରିବ ଇଏ କରିବ ସିଏ କରିବ ଅଫର ଆସିଥିଲା ମାନେ ଯୋଉ ଯାହାକୁ ଆପଣଙ୍କର ଇଂରେଜ ଭାଷାରେ ହ୍ୟାକ କହନ୍ତି।
ଆଜ୍ଞା ଆଜ୍ଞା ନିଶ୍ଚିତ ଆମେ ଆଣିପାରଲୁ ଆଜ୍ଞାଁ ଆପଣଙ୍କ ନେଇଥିଲେ।
ହଁ ତ ହଁ ଆମେ ତାକୁ ମୂଲ୍ୟ ଦେଇକି କିଣିଦେଲୁ। କିନ୍ତୁ ବର୍ତ୍ତମାନ ଖେଳିବା ପାଇଁ ଆମର ସେ ମାନେ ଇଚ୍ଛା ପ୍ରକାଶ ହଉନି ଏବେ ଇଛା ପ୍ରକାଶ ହଉନି। ଖେଳିବା ପାଇଁ। ହଁ ତାର ଭାଲିଡିଟି ଆହୁରି ଚାରି ଦିନ ପର୍ଯ୍ୟନ୍ତ ଅ କିନ୍ତୁ ଆମ୍ବର ସେତିକି ଇଚ୍ଛା ହଉନି ତ ଆମ୍ବ ହାତରୁ ତିନିଶଟି ଟଙ୍କା ବୁଡିଗଲା। ହ୍ୟାଲୋ
ଆପଣଙ୍କୁ ମୋ କଥା ସ୍ପଷ୍ଟ ଭାବରେ ଶୁଭା ଯାଉଛି! ଆ ଆପଣକୁ ମୋ ହ୍ୟାଲୋ ହ୍ୟାଲୋ ହଲୋ ହ୍ୟାଲୋ ଆମ ସାଗର ଭାଇ ଆପଣଙ୍କୁଙ୍କ ମୋ କଥା ସ୍ପଷ୍ଟାବରେ ଶୁଭାଯ ଯାଉଚି? ନା ପ ଶୁଣିବାକୁ ଏ ଏପର୍ଯ୍ୟନ୍ତ ଆଜି ନାହାନ୍ତି।